ହଁ ମୋ କଥା ଶୁଭୁଛି ତ?
ହୁଁ ଶୁଭିଲା ଏବେ କୁହନ୍ତୁ।
ହଁ ହଁ ନେଟୱାର୍କ ଇସ୍ୟୁ ଟିକେ ରହୁଛି ବୋଧେ।
ପୁରା ସ୍ଲୋ ଶୁଭୁଛି ଆପଣଙ୍କ କଥା।
ହଁ ମୁଁ କହିଲି ନେଟୱାର୍କ ଟିକେ ବୋଧେ ଅସୁବିଧା ରହିଛି?
ହଁ।
ହଁ ହଁ ଭାଇକୁ ଏଇ ବସ୍ ରୋଷେଇ ସାରିକି ଛୁଆଙ୍କୁ ପାଠ ପଢ଼ଉଛି ଆଉ।
କଣ ରୋଷେଇ କରିଥିଲେ?
କଣ କହିଲେ?
କଣ ରୋଷେଇ କରିଥିଲେ ଆଜି?
ହଁ ରାତିରେ ଆଜି ପରଟା ଆଉ ଆଳୁ ତରକାରୀ।
ହୁଁ ଆଳୁ ତରକାରୀ।
ହଁ ସାଧା ତ ଆଜି ମଙ୍ଗଳବାର ଆଉ ବିନା ଆମିଷ କାଲି ତ ଆମିଷ ଦିନ ଆଜି ତ ସାଧା ଦିନ ଆଉ।
ହଁ ବିନା ଆମିଷ ଟା ହିଁ ଭଲ। ଆମେ ମଙ୍ଗଳବାର ବି ମୁଁ ବି ଖାଉନି।
ନା ଆମ ଘରେ ଆଇଁଷ ଆସେନି ମଙ୍ଗଳବାର, ଶନିବାର ମାନେ ଏଇ ଦିଇଟା ନିହାତି ଆସିବନି। ଆଉ ଏମିତି ପୁଅ ପିଲା ଘରର ସ୍ୱାମୀ ଖାଆନ୍ତି। ସେମାନେ ଖାଆନ୍ତି ପୁଅ ପିଲା ଖାଆନ୍ତି ଆଉ। ଶନିବାର ମଙ୍ଗଳବାର ଆମ ଘରେ ହନୁମାନ। ହୁଁ କଣ କହିଲେ? ମେ କଟକ ଡିଷ୍ଟିକ।
କଟକ।
ହଁ।
ପ୍ରପର୍ କଟକ।
ହଁ ପ୍ରପର୍ କଟକ ଆଉ ଖୋର୍ଦ୍ଧାରେ ଏଇନା ତ ଭୁବନେଶ୍ୱରରେ ଅଛୁ କିନ୍ତୁ ଆମ ଘର କଟକ।
ଖୋର୍ଦ୍ଧାରେ ଏବେ କଣ କିଛି
ନାଇଁ ମୁଁ ନାଇଁ ନାଇଁ ନାଇଁ ନାଇଁ ମୋ ସ୍ୱାମୀ ଚାକିରି କରନ୍ତି। ମୁଁ ଗୃହିଣୀ। ସେ ବ୍ୟାଙ୍କରେ ଜବ୍ କରିଛନ୍ତି।
ଓ।
ହଁ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମର ଛୋଟ ପରିବାର। ଆମର ଭଉଣୀଟି ଅଛି ସାନ ଭଉଣୀ ଟେ ମୁଁ ଆଉ ମାମା ଅଛନ୍ତି ବଡ ଦିଦି ଥିଲା ତାଙ୍କର ମ୍ୟାରେଜ ସରିଲାଣି
ଓହୋ
ଏମତି
ନାଇଁ ଆମର ବଡ ଫ୍ୟାମିଲି କିନ୍ତୁ ପରିବାର ବଡ଼ ସମସ୍ତେ ଅଛନ୍ତି ଦିଅର ନଣନ୍ଦ ସମସ୍ତେ ଅଛନ୍ତି
ହଁ
ମୁଁ ଏବେ ଏବେ ଏଇଠି ଭୁବନେଶ୍ୱର ଆସିଛି କିନ୍ତୁ ତାପରେ ପୁଣି ଘରୁକୁ ପଳେଇଲେ ଶାଶୁଘର ସବୁ ଅଛନ୍ତି
ହଁ ଆଉ କିଛି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇଥିଲେ
ମୁଁ ଏବେ ଆମର ତ ଏପଟେ ଛୋଟ ଛୁଆ ମୋର ଗୋଟେ ଜଣେ ବଡ଼ ଝିଅ ଅ ଛି ଦଶ ବର୍ଷର ଆଉ ଗୋଟେ ଛୋଟ ଦେଢ଼ ବର୍ଷର ପୁଅଟେ ମୁଁ ତେଣୁ ଏବେ ବେଶୀ କିଛି ଯାଇପାରୁନି ପୁରୀ ଯାଇଥିଲି ତଥାପି ଆ ଛଅ ସାତ ମାସ ତଳେ ପୁରୀ କୋଣାର୍କ ଏ ଚସ୍ ଯେଉଁ ରାମଚଣ୍ଡୀ ଏଇସବୁ ଜାଗା ଏବେ ଯାଇଥିଲା ଆଉ ଏବେ ବୁଲିବାକୁ ମାନେ ହେଇପାରୁନି କାହିଁକିନା ଛୋଟ ଟ ଛୁଆ ଧରିକି ଯାଇ ହେଉନି ଟିକେ ମୁ ଦେଢ଼ ବର୍ଷର ଛୋଟ ପିଲା ତେଣୁ ଟିକେ ବଡ଼ ହଁ ମେନ୍ ହେଲା କଣ କି ଖାଇବା ପିଇବାରେ ତାର ଅସୁବିଧା
ହଁ ନିହାତି
ସେଥିପାଇଁ ବାହାରକୁ ଯାଇ ହେଉନି ଆଉ ଟିକଏ ବୁଲିବା ତ ସାରା ଜୀବନଟା ତ ଟିକେ ଛୋଟ ପିଲା ତାକୁ ଦେଖିବା ଦୁଇ ତିନି ବର୍ଷର ହେଲା ପରେ ଯେତେବେଳେ ସେ ବାହାରାରେ ଜିନିଷ ଖାଇକି ହଜମ କରିପାରିବ ସେତେବେଳେ ବୁଲିବ ଆରାମସେ
କେବେ ଆସିଛନ୍ତି ଆମ ନୟାଗଡ଼
ନାଇଁ ନୟାଗଡ଼ ମୁଁ ଯାଇନି ମୁଁ ଜାଣିଛି ବହୁତ ଦର୍ଶନୀୟ ସ୍ଥାନ ସେଠି ଅଛି ଲଡ଼ୁବାବା ତାପରେ କଣ ମଣି ନାଗେଶୋରୀ ଅଛନ୍ତି କିନ୍ତୁ ମୁଁ ବହୁତ ଜାଗା ହଁ କିନ୍ତୁ ମୁଁ କେବେ ଯିବାର ସୁଯୋଗ ପାଇନି
କେବେ ଆସନ୍ତୁ ଆମର
ହଁ ନୟାଗଡ଼ର ଗୋଟେ ଜିନିଷ ମୁଁ ଦେଖିଛି ଏଇ ଯେଉଁ ଆପଣଙ୍କର ରାମ ମନ୍ଦିର ଅଛି ଫତେଗଡ଼ରେ
ଆସିଥିଲେ
ହଁ ହଁ ମୁଁ ସେଠିକି ଯାଇଛି ଗୋଟେ ଥର ଯାଇଛି ତଥାପି ମୋ ପୁଅ ହେଲା ପରେ ଯାଇଛି ଏଇ ଚାର ଛଅ ମାସ ତଳେ ଯାଇଥିଲି
ହଁ କେମିତି ଲାଗିଲା ଦର୍ଶନୀୟ ସ୍ଥାନରେ
ହଁ ହଁ ବହୁତ ବଢ଼ିଆ ଜାଗା ବହୁତ ବଢ଼ିଆ ଜାଗା କିନ୍ତୁ ସେଠି ବହୁତ ଭିଡ଼ ଥିଲେ ଆମେ ଯୋଉଦିନ ଯାଇଥିଲୁ ତେ ସେଇଠି ଯେଉଁ ଅନ୍ନ ଖାଇବା ପାଇଁ ଅଛି ଯଉଠି ଖାଆନ୍ତି ପରା ଆପଣଙ୍କର ଅନ୍ନ ଖାଇବ ସେଠି ହଁ ସେଇଠି କିନ୍ତୁ ଖାଇବାର ସୁଯୋଗ ଆମେ ପାଇଲୁନି ଖାଲି ବୁଲାବୁଲି କରିକି ଯାଇଥିଲୁ ଆମେ ମାର୍ଗଶିର ମାସରେ ଯାଇଥିଲୁ ବୋଧେ ଡିସେମ୍ବରରେ ଯାଇଥିଲୁ।
ହଁ।
ଆଉ ବେଶୀ ଆଁ ବୁଲିଆ ପାଇଁ
ସେଇଠୁ ବି ଆପଣ ଆସିଲେ ସେଇଠୁ ଆଉ ଟିକେ ବାଟ ଯାଇଥାନ୍ତେ ଆମର କୋଉଠି କହିଲେ କଣ୍ଟିଲୋ ଅଁସ୍ ବୟଷ ଟିକେ ଦୂର ହେଇଯିବ କିନ୍ତୁ ଆମର ସେ ରାମ୍ ମନ୍ଦିରଠୁ ଏପଟେ ବୁଲି ଯାଇଥାନ୍ତେ। ଅଳ୍ପ ବାଟ ହେଇଥାନ୍ତା କଣ୍ଟିଲୋ ଯାଇଥାନ୍ତେ। କଣ୍ଟିଲୋରେ ଆମର ନୀଳମାଧବ ଅଛନ୍ତି।
ଦେବା ମୁଁ ଜାଣିଚି କିନ୍ତୁ ମୁଁ ଆଉ ଛୋଟ ପିଲାଙ୍କୁ ଧରିକି ଆଉ ଯିବା ସମ୍ଭବ ହେଲାନି ସେଠି ବୁଲାବୁଲି କରିକି ଆସିଲା ବେଳକୁ ଆଉ ସମ୍ଭବ ହେଲାନି ବେଶୀ ସମୟ ବାହାରେ ରହିବାଟା ମୁଁ ଖାଲି ସେତିକି ବୁଲିକି ପଳେଇ ଆସିଲି। ଆଉ ପୁନେ ଯେତବେଳେ ଆଉଥରେ ଯିବୁ ଭାବୁଛୁ ଆଉଥରେ ଉଁ କଁ କହିଲେ?
ହଁ ଭାଇ।
ମୁଁ କହିଲି ଆଉ ଥରେ ଭାବୁଚୁ କରିବୁ ପ୍ଲାନିଂ କି ଯିବୁ ସେ ବୈଷ୍ଣୋଦେବୀ ମାତାଙ୍କ ମନ୍ଦିର ଟିକେ ଯିବା ମୋ ଭାରି ବୋଉ ସମସ୍ତେ କହୁଛନ୍ତି ବହୁତ୍ ସୁନ୍ଦର ମନ୍ଦିର ବୋଲି। ସେଠିକି ଯିବା ପାଇଁ ଟିକେ ଭାବୁଚୁ।
ହେଲେ ବି ବୁଲିବାରେ କିଛି ଅସୁବିଧା ନାହିଁ ଏଠି ଆମର।
ହଁ ହଁ।
ହୁଁ ଆମ ନୟାଗଡ ତ ପୁରା ଫେମସ୍ ଆମର ଛେନାପୋଡ଼ ଫେମସ୍ ଗୋଟେ ଅଛି।
ନୟା ହଁ ହଁ ମଣି ନାଗେଶ୍ୱରୀ ବି ଅଛନ୍ତି ଆପ୍
ନୟାଗଡ ଆସିଲା ମାନେ ଛେନାପୋଡ଼ ଟା ଆଗ ଖାଇବାଇ
ନୟାଗଡ଼ର ଛେନାପୋଡ଼ ପ୍ରସିଦ୍ଧ ନୁହେଁ। ନିଶ୍ଚୟ ନିଶ୍ଚୟ। ଗଲେ ଖାଇବୁ ଆଉ। ଏମିତି କୋଉଠି ତ ମିଳିନି ସୁଯୋଗ ନୟାଗଡ ଯିବାର ମୁଁ ଲଡ଼ୁ ବାବାରେ ବହୁତ୍ ଇଚ୍ଛା। କିନ୍ତୁ କେବେ ଯିବାର ସୁ ମିଳୁନି ଦେଖିବା ଯିବା ମୁଁ ବେଶୀ ଓଡ଼ିଶ୍ ଶା ବାହାର ବହୁତ୍ ବୁଲିଚି। ଓଡ଼ିଶା ଭିତରେ ବହୁତ୍ କମ୍ ବୁଲିଛି। ଭି ପୁରୀ କଣ ହଁ ଓଡ଼ିଶା ବାହାର ବହୁତ୍ ବୁଲିଚି। ଆଁ ଯେମିତିକି ଆ ମୁମ୍ବାଇରେ ବମ୍ବେଇ ଯାଇଛି। ମହାରାଷ୍ଟ୍ର ଯାଇଛି। ଗୋଆ ଯାଇଚି। ନାଗପୁର ଯାଇଚି। ଆଉ ନେପାଳ ଯାଇଚି। ସିକନ୍ଦରାବାଦ ଯାଇଚି। ବନାରସ ଯାଇଚି।
କେମିତି ସବୁ ମାନେ ଆପଣଙ୍କ? ହଜବେଣ୍ଡଙ୍କ ସହ ନା ଏମିତି ସିଙ୍ଗିଲ
ନାଇଁ ଫ୍ୟାମିଲି ବି ଯାଇଚନ୍ତି ଆଉ ହଜବେଣ୍ଡ ବି ସେଇଥିରେ ଯାଇଚନ୍ତି। ଆଉ ଏବେ ହଁ। କୋରୋନା ପରଠୁ ଟିକେ ଯିବାକୁ ଆମେ ଯାଉନୁ କାହିଁକିନା ଏକେରେ ଛୋଟ ଛୁଆ ଦୁଇରେ ବିଭିନ୍ନ ପ୍ରକାର ରୋଗ ଆସିଲା ଟିକେ ଯିବା କମିଯାଇଛି।
ଛୋଟ ଛୁଆକୁ ଧରିକି ବୁଲିବାଟା ଭାରି କଷ୍ଟ ଆପଣଙ୍କର ଆ
ମୁଁ ଏବେ କୋରୋନା ପରଠୁ ମୋର ଛଅ ବର୍ଷ ହେଲାଣି ଦୁଇ ହଜାର କୋଡିଏରୁ ଦୁଇ ହଜାର ଛବିଶ୍ ପର୍ଯ୍ୟନ୍ତ ଟିକେ ବନ୍ଦ ଅଛି ଯିବା ନହେଲେ ବହୁତ୍ ବୁଲୁଥୁଲୁ। ଆଉ ଓଡିଶା ବାହାରେ ପ୍ରତିିବର୍ଷ ଗୋଟେ ଜାଗାକୁ ତ ଓଡିଶା ବାହାରୁକୁ ନିହାତି ଯାଉ।
ହଁ
ଆଉ ନହେଲେ ଏବେ ଆଉ କଣ କରିବା ଆଉ ଯେମିତି ଅଜଣା ରୋଗ ଆସୁଛି ତ ବାହାରକୁ ଯିବା ଅସମ୍ଭବ
କରୋନା ଟାଇମରେ ସମସ୍ତ ହଇରାଣ ହେଲେ ସବୁ ପ୍ରକାର
ଆମେ ତ ସେତେବେଳେ ଭୁବନେଶ୍ୱରରେ ଥିଲୁ କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ଆମର ଆମକୁ କି ଆମ ପରିବାର କାହାକୁ ବି କିଛି ଅସୁବିଧା ହେଇନି କେତେବେଳେ ଯେମିତି କିନ୍ତୁ ଭୁବନେଶ୍ୱରରେ ବହୁତ ସେ କରୋନା ବ୍ୟାପି ଥିଲା ପୁରା
କଣ କହିଲେ
ମୁଁ କହିଲି ଭୁବନେଶ୍ୱରରେ ସେତେବେଳେ ବହୁତ କରୋନ ବ୍ୟାପିଥିଲା ଚାରିଆଡେ କିନ୍ତୁ ଭଗବାନଙ୍କ ଦୟାରୁ ଆମ ପରିବାରକୁ କାହାକୁ ବି ସେମିତି ହେଇନି ସେତେବେଳେ ଭୁବନେଶ୍ୱରରେ ବହୁତ କରୋନା ହେଇଥିଲା ନା ବହୁତ ଲୋକ ମରିଛନ୍ତି ଭୁବନେଶ୍ୱରରେ ଆମ ଭୁବନେଶ୍ଵରରେ ସେତେବେଳେ ଥିଲି ତ ବହୁତ ଲୋକ ମରିଛନ୍ତି ଏବେ ଯାହା ହଉ ଭଗବାନଙ୍କ ଦୟାରୁ ଆମ ପରିବାରକୁ କି ଆମକୁ କିଛି ଅସୁବିଧା ହେଇନି ମୋର ସେତବେଳେ ଛୋଟ ଛୋଟ ଝିଅଟା ବି ପୁଅ ସିନା ନ ଥିଲା ଛୋଟ ଝିଅଟା ଛୋଟ ହୋଇଥିଲା ତିନି ଚାରି ବର୍ଷର ହେଇଥିଲା ରୋଷେଇବାସ ସରିଲାଣି ଏବେ ଖାଇବେ ଖାଲି ଭଣଜା ଅଛନ୍ତି ତାଙ୍କୁ ଖାଇବାକୁ ଦେଇକି ଆସିଛି ସ୍ୱାମୀଙ୍କୁ ଦେବି ତାପରେ
ଆଉ କଣ କଣ ଆଇଟମ ଭଲ
ମୁଁ ସବୁ ମାନେ ଆଇଟମ୍ ଗୁଡ଼ା ପ୍ରାୟ ଜାଣିଛି ଭେଜ୍ ବି ମାନେ ନନଭେଜ୍ ବି ସବୁ
ଭେଜ ର ଆମର ପନିର ପନିର୍ ଆଇଟମ ଜାଣିଛନ୍ତି ଆମର ଯୋଉ ପନିର ର ଗୋଟେ
ହଁ ପନିର ମାନେ ଯୋଉଟା ଏମିତି ଯୋଉ ବଡ ବଡ ହୋଟେଲ ରେଷ୍ଟୁରାଣ୍ଟ ହୁଏ ସେଗୁଡାକ ମୁଁ ଏତେ ଜାଣିନି କିନ୍ତୁ ଘରେ ବନେଇତେ ଯେମିତି ରନ୍ଧା ହବ
ହଁ ନିଶ୍ଚୟ କେଉଁ ପନିର କେଉଁ ଚିଲି ପନିର୍ ଶୁଣିବେ ନା ଲ ନର୍ମାଲି ଯେମିତି ଆମର ପନିର୍ କରି ଟା ହେଉଛି ତରକାରେ
କରି ର ତ ମୁଁ ଜାଣିଛି କିନ୍ତୁ ଚିଲି ଟା କେମିତି ହୁଏ କହିବେ
ଚିଲ୍ଲିଟା ହଁ ଚିଲ୍ଲିଟା ଆପଣ ଆ କଣ କରିବେ ନା ଟିକେ ଅଦା, ରସୁଣ ବାଟିଦେବେ ତାକୁ କଣ କରିବେ ନା ପନିରକୁ ମ୍ୟାରିନେଟ୍ କରିବା ଆବଶ୍ୟକ ନାହିଁ। କାହିଁକିନା ପନିରଟା ଗୋଟେ ନରମ ଜିନିଷ ତେଣୁ ସାଙ୍ଗେ ସାଙ୍ଗେ ଆପଣ ଗୋଳେଇକି କରିପାରିବେ ନହେଲେ ସେମିତି ବି ଛାଣି ପାରିବେ କିଛି ଅସୁବିଧା ନାହିଁ ପ୍ରଥମେ ଅଦା ରସୁଣ ଟିକେ ବାଟିଦେବେ ତା ଦେହରେ କର୍ଣ୍ଣଫ୍ଲୋର ଆଉ ଲଙ୍କାଗୁଣ୍ଡ ହଳଦୀ ଟିକି ଆଉ ଜିରା ଗୁଣ୍ଡ ଟିକେ ଧନିଆ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ତାକୁ ଟିକେ ଗୋଳେଇକି ତା ଦେହରେ ପନିର୍ ଜଷ୍ଟ୍ ଡିପ୍ କରିବେ ମାନେ ପକେଇବେ ଛାଣିବେ ଆଉ ତାକୁ ଆମର ଆମେ ଚିକେନଟା ଯେତେବେଳେ କରୁ କିମ୍ବା କୋବି ଚିଲି ଯେତେବେଳେ କରୁ ଆମେ କଣ କି ଟିକେ ତାକୁ ପୁରା ଭଲରେ ଗୋଳେଇକି କିଛି ସମୟ ମ୍ୟାରିନେଟ୍ ହବାକୁ ଭଲରେ ଗୋଳେଇ ହୋଇକି ମସଲା ସାଙ୍ଗରେ ରଖ କିନ୍ତୁ ପନିରଟା ଏତେ ନରମ ଜିନିଷ ତାକୁ ରଖିବା ଦରକାର ନାହିଁ ସାଙ୍ଗେ ସାଙ୍ଗେ ହଁ ତାଙ୍କୁ ସାଙ୍ଗେ ସାଙ୍ଗେ ଛାଣିଦେଲେ ଚଳିବ ଆଉ ବେଶୀ ତା ଉପରରେ ବହୁତ ମସଲା ନ ଲାଗିଲେ ବି ଚଳିବ ସେଟା ନରମ ଜିନିଷଟା ନରମ ହିଁ ରହିଲେ ଭଲ ଲାଗିବ।
ନାଇଁ ଆଉ ଗୋଟେ କଥା ଆମେ ପନିର ଟାକୁ ବି ଆମେ ଛାଣି ପାଣିରେ ବି ପକେଇଦେଲେ ହବ ମାନେ
ହଁ ସେଇଟା କିନ୍ତୁ ଆମେ କ ତରକାରୀ କଲାବେଳେ ତାକୁ ପାଣିରେ ପକାଇବା କିନ୍ତୁ ଚିଲି କଲାବେଳେ କଣ ପାଣିରେ ପକାଇଲେ ଭଲ ଲାଗିବ।
ଓଁ ହୋ।
ନା ତ ହଁ ସେଟା ଛାଣିଦେବେ ତାପରେ ମୁଁ ଯେମିତି କହିଲି ତାକୁ ଗୋଳେଇକି ସେମିତି ଛାଣିଦେବେ ଛାଣି ଦେଇକି ଟିକେ ଅଦା ଛୋଟ ଛୋଟ କରି କାଟିଦେବେ ରସୁଣ ଟିକେ ଛୋଟ ଛୋଟ କାଟିଦେବେ ଆଉ କଞ୍ଚା ଲଙ୍କା ଚିରିକି ରଖିଦେବେ ଆଉ ପିଆଜ ଆମର ଚିଲିରେ ଯେଉଁ ତିନି କଣିଆ ହଁ ହଁ ହଁ ହଁ ସେମିତିନି କ୍ୟାପସିକମ୍ କାଟି ଦେଇ କୀ ତେଲ ରେ ପ୍ରଥମେ ଅଦା ରସୁଣ ହଁ ଦେଇକି ତାପରେ ଯେମିତି ହୁଏ ଆମର ଟମାଟୋ ସସ୍ ଚିଲି ସସ୍ ସୋୟା ସସ୍ ଏସବୁ ଦେଇକି ଆଉ ଯଦି ଦରକାର ପଡ଼ିଲା ପିଆଜ କ୍ୟାପ୍ସିକମ୍ ପଡ଼ିଥିଲା ଟିକେ ସାମାନ୍ୟ ପିଞ୍ଚ ମାନେ ସ୍ଵାଦ ଅନୁସାରେ ଲୁଣ ପକେଇକି ତାକୁ
ବୁଝିଲି ବୁଝିଲି।
ସେମତି ଆଉ କିଛି ଏମିତି କଷ୍ଟ ନୁହେଁ। ଆଉ ଘରୋଇ ସବୁ ଜିନିଷ ଜାଣିଛି। ଏମିତି ରେଷ୍ଟୁରାଣ୍ଟ, ହୋଟେଲରେ ଯୋଉ ରୋଷେଇ ସେଇଟା ଆମେ କଣ ଜାଣିବୁ।
ହଉ ଠିକ ଅଛି ଆପଣଙ୍କ ସାଙ୍ଗେ ଟିକେ କଥା ହେଇକି ଭଲ ଲାଗିଲା ଆଜି ଆ ଧନ୍ୟବାଦ ଦେବି ଆପଣ ସାଙ୍ଗରେ କଥା ହେଇକି ସେ ଆଇଟମ୍ ବି ଜାଣିପାରିଲି। ଆପଣଙ୍କ ସାଙ୍ଗେ ପରେ କେତେବେଳେ କଥା ହେବି ଠିକ ଅଛି।
ଠିକ୍ ଅଛି ଧନ୍ୟବାଦ।
ହଁ ଜୟ ଜଗନ୍ନାଥ ରଖୁଛି ଶୁଭରାତ୍ରି।
ହଁ ଶୁଭ ରାତ୍ରି।